ହାଲୋ ହଁ କୁହ?
ସବ ସର୍ତ।
ହଁ ସୁଭ ସନ୍ଧ୍ୟା।
ଙ୍କ କରୁଚ?
ଙ୍କ କହିଲ?
ମୁ କହିଲି କଣ୍ କରୁଛ?
କିଛି କରୁନି ବସିଛି ତମେ କଣ୍ କରୁଚ?
ଏଇ ବସିଥିଲି ଆଉ ଟିଉସନ୍ ଥିଲା ଟିଉସନ୍ ସାରିକି ଏ ବସିଛି ଆଉ।
ଆଚ୍ଛା ବଢ଼ିଆ ଆଉ ଟ୍ୟୁସନ୍ ପଢ଼ଉଛୁ ଆଉ।
ଉଁ ସନ୍ଧ୍ୟାବେଳେ ଖାଇଥିଲେ କଣ?
ଯହା ଯାଇଥିଲି ବା ବାହାରକୁ ଯାଇଥିଲି ବଜାର୍ ଯାଇଥିଲି ସେ ବାହାରକୁ ଯାଇକି ଗୁପ୍ ଚୁପ୍ ଖାଇକି ଆସ୍ଥିଲି ଆଉ ତାକୁ ଖାଇନି ରା ତି ଖାଇବା ତ ହେଇନି ତମର ରାତି ଖାଇବା ହେଲାଣି ନା ହେଇନି?
ଏଇଟା ଆମ ରାତି ଖାଇବା ହେଇନି ରାତିରେ ରୁଟି ଆଉ ସୋୟାବିନି ଆଳୁ ତର୍କାରୀ ହବ ଆଉ। ତର୍କାରୀ ହେଇଛି ରୁଟି ହେଇନି ଆଉ।
ହୁଁ।
ଆଉ ତମକୁ ବୁଲିବାକୁ ଭଲ୍ ଲାଗେ ନା?
ବହୁତ୍ ଭଲ ଲାଗେ ବୁଲିବା ପାଇଁ ବୁଲିବା ନାଟା କହିଲେ ମୁ ମନା କରିବିି ବୁଲିବା କଥା।
କଉଥିରେ ବେଶୀ ଟ୍ରାଭେଲ୍ କରିବାକୁ ଭଲ୍ ଲାଗେ?
କେଉଁଥିରେ ହେଲେ ମୁଁ କଉଥିରେ ବି ଟ୍ରାଭେଲ୍ କରିପାରିବି ମୋତେ ସବୁଥିରେ ମାନେ ଭଲ୍ ଲାଗେ ସେମିତି କିଛି ନାହିଁ। ବାକି ମାନେ ବାଇକ୍ ଫାଇକ୍ କି ସ୍କୁଟି ହେଲେ ବହୁତ୍ ଭଲ୍ ଲାଗେ ଆଉ।
ଆଜି ଯେମିତି ପାଗ କର୍ଥିଲା ଝିପ୍ ଝିପ୍ ବର୍ଷା ହଉ ହଁ ସ୍କୁଟି ଗୋଟେ ଥିବ ସାଙ୍ଗରେ ଜଣେ ଥିବ ବୁଲିବା କୁ ବହୁତ୍ ଭଲ୍ ଲାଗିବ।
ହଁ ହଁ। ସେଇୟା ତ ବର୍ଷା ଜିନି ଛାଡ଼୍ଲା ସନ୍ଧ୍ୟା ବେଳେ ସେଇଥିପାଇଁ ଆମକୁ ଦି ଭଉଣୀ ମୁଁ ତିନି ଜଣ ଜାକ ବାହାରିକି ଗଲୁ ସନ୍ଧ୍ୟାବେଳେ ସ୍କୁଟି ଧରିକି ଗଲୁ ବୁଲା ବୁଲି କରିକି ମାର୍କେଟ୍ ସାରା ଆସିଲୁ ବଢ଼ିଆ ଲାଗିଲା ଥଣ୍ଡା ଥଣ୍ଡା ପାାଗ ପୁରା କର୍ଥିଲା। ବଢ଼ିଆ ଲାଗିଲା ବୁଲିବା ପାଇଁ।
ହୁଁ ଏଇତ ରିସେଣ୍ଟେ ରଜ ଗଲା ରଜରେ ତମେ କେମିତି କଣ କେମିତି ନେଇ ପାଳନ କଲ?
ଉଁ ରଜ ତ ମାନେ ଆଗରୁ ଆମେ ଯେମିତିକା ସବୁ କରୁଥିଲେ ସେଲିବ୍ରେ ଏବେ ତ ସେମିତି ପାଳନ ଆଉ ହଉନି ସବୁ ଜିନ୍ଷ ସେଇ ମାନେ ଗାଁର ସେଇ ସବୁ ଜିନ୍ଷ ଆଉ ନାହିଁ।
ନା ଆଗ ଭଳି ଆଉ ସେମିତି ଦେଖିବାକୁ କିଛି ମିଳୁନି ନା।
କିଛି ମିଳୁନି ହଁ ପୁରୁଣା ମାନେ ଆମେ ଆଗରୁ ଯେମିତି ଥିଲୁ ଛୋଟ ଛୋଟ ସମସ୍ତେଥିଲୁ ବହୁତ୍ ମିଶିକି ମାନେ ବହୁତ୍ ମଜା ମ ତି କରିବାକୁ ମାନେ ଘର ପାଖରେ ଖେଳୁଥିଲୁ ସେମିତି ତ ଆଉ କିଛି ହଉନି ବାକି ଦୋଳି ଲଗେଇଥିଲୁ ଆମ ଘର ପାଖରେ। ଆଉ ଘରେ ଯାହା ଯେମିତି ପିଠା ପିଠା ହୁଏ ସେମିତି ହେଇଥିଲା ଖାଇଲୁ। ବୁଲାବୁଲି କଲୁ ବାହାରକୁ ଯାଇଥିଲୁ ଆମେ ତିନି ଭଉଣୀ ମୋର ମୋ ମାମୁଙ୍କ ପୁଅ ଜଣେ ଆମେ ଯାଇକି ବାହାରେ ଯାଇକି ବୁଲାବୁଲି ଦୁଇ ଦିନ ରଜ ସାରା ପୁରା ବୁଲାବୁଲି କରିଛୁ ମନ୍ଦିର ଫନ୍ଦିର ଯାଇକି ବୁଲାବୁଲି କରିକି ଆସିଛୁ। ଏମିତି ରଜ ଆଉ ତମର କଉ ରଜ କେମିତି କଣ ପାଳନ କରିଥିଲ।
ମୁଁ ତ ଫାଷ୍ଟ ରଜ ତିନି ଦିନ ନୂଆ ଡ୍ରେସ୍ କରିଥିଲି ଫାଷ୍ଟ ର ରଜରେ ଏମିତି ବୁଲାବୁଲି କରିବା ପାଇଁ ବାହାରକୁ ଯାଇଥିଲୁ।
ହୁଁ।
ସେକେଣ୍ଡ ରଜ ଦିନ ବାର୍ଡେ ଥିଲା ସେ ସାଙ୍ଗମାନଙ୍କ ସହିତ ବାର୍ଡେ ଲିବ୍ରେସନ ଘରେ ବି କେକ୍ ଫେକ୍ କଟା ଥିଲା ସାଙ୍ଗମାନେ ଆସିଥିଲେ ତାପରେ ଲାଷ୍ଟ ବାର୍ଡେ ଦିନ ବି ବୁଲାବୁଲି କରିବାକୁ ସାଙ୍ଗମାନଙ୍କ ସହିତ ଯାଇଥିଲୁ। ଏମିତି ଥିଲା ଆଉ ଦୋଳି ଖିଳିଥିଲୁ ଆଉ
ହଁ। ଯାହାବି କୁହ ପୁରୁଣା ଦିନ କଥା ଅଲଗା ହେଇଥିଲା ଆମେ ଏବେ ବାହାରକୁ ସବୁ ବୁଲିବାକୁ ପଳଉଛେ କିନ୍ତୁ ସେତେବେଳେ ବି ବୁଲାବୁଲି ହେଲେ ବି ମାନେ ଘର ପାଖରେ ଗାଁରେ ଦୋଳି ଫୋଳି ଲାଗିକି ପାନ ଖାଇ ପିଠା ଖାଇ ପୁରା ବୁଲାବୁଲି ସମସ୍ତଙ୍କ ଘର ଏଇଠି ହେଉଥିଲା ବଢ଼ିଆ ଲାଗୁଥିଲା।
ଆଗ ଭଳି ସେ ସବୁ ଆଗରୁ ଛୋଟ ଥିଲେ ବହୁତ ଭଲରେ ଲାଗୁଥିଲା ରଜ ଟା ବହୁତ ଭଲ
ଶୁଭୁନି ଟିକେ ନେଟୱର୍କ ଇସୁ ହଉଛି। ହ୍ୟାଲୋ।
ମୁଁ କହିଲି ତମ
କଣ୍ଡା
ଖୁଦୁରୁକୁଣି ପୂଜା ଯଉ ଭାଲୁକୁଣି ପୂଜା
ହଁ, ହଁ।
ସେଟା ତମେ କେମିତି କଣ ତମ ଆଡ଼େ ପାଳନ କରାଯାଏ।